ହଉ
ହ୍ୟାଲୋ
ହଁ
ହ ହଁ କଣ କରୁଛୁ
ଏଇଠି ଶୋଇଛି ଆଉ
ଓହୋ କଣ ଖାଇଛୁ
ମୁଁ ଖାଇଛି ରୁଟି ଭଜା।
ହଁ ହ ଆଉ ମୁଁ କଣ କହୁଥିଲି କି ତୁ ଏବେ ଯୋଉ ନୂଆ ଗ୍ରୁପ କରିଛୁ କଣ କେମିତି ତାର ଇଏ ସୁବିଧା ସବୁ ତମକୁ ଦଉଛନ୍ତି ତମ ଗ୍ରୁପ ବାଲା।
ମୁଁ ତ ଏବେ ନୂଆ ସେଥିରେ ଉ କଣ ଲକ୍ଷପତି ଦିଦି ଲକ୍ଷପତୀ ଦିଦିରେ କଣ ମହିଳା ମାନ ଉପକୃତ ହବା ପାଇଁ ଏ ଲୋନ୍ ସବୁ ସେଥିରେ ନେଇକି ହଉ ଠିକ୍ ଟାଇମରେ ଲୋନ୍ ପରିଶୋଧ କଲେ। ସେ ପୁଣି ଆଗକୁ ଆହୁରି ଦେବେ ତମେ ତମର।
ହଁ।
ଆଉ କେମିବ ଯୋଉ କେ ଧୂପକାଠି ବ୍ୟବସାୟ କରିବ। ଏସବୁ ଆସୁଚି ଆଉ ତମର ସେଠି କଣ ସବୁ ହେଲାଣି?
ହଁ ଆମର ସେମିତି ତ ଲକ୍ଷପତି ଦିଦି ର ସବୁ ସେମତି କରୁଚନ୍ତି। କିଏ। ଆଚାର କରୁଚି କିଏ ପାମ୍ପଡ଼ କରୁଚି କିଏ ଫିନାଇଲ୍ କରୁଚି କିଏ ଛ ତୁ ଚାଷ କରୁଚି ଆଉ କିଏ ଦୋକାନ୍ ଦେଇ ଚି କିଏ ଟେଲର୍ ଦେଇଚି ସବୁ ଏମତି ଦେଇକି ସବୁ ତାଙ୍କର। ହୁଁ ଇଏ କରିକି ଦେଖେଇକି ଲୋନ୍ ସବୁ ଆସୁଛି ଆଉ।
ଏ ଲୋନ୍ ର ପିରିଅଡ଼ଟା କେତେ ସମୟ ରହୁଚି?
କେତେ ଦିନି ଭିତରେ ତମେ ପଇସାଟା ସୁଜିଲେ। ତମର ପୁଣି ଯୋଉ। ତମର ଇଣ୍ଟରେଷ୍ଟଟା ଆସିବ ତମ୍ ପାଖକୁ।
ତିନି ବର୍ଷ ସୁଜିବ ତିନି ବର୍ଷ ସୁଜିଲେ ତାପରେ। ତିନି ବର୍ଷ ପରେ ତମୁକୁ ଫେରେ। ଏଟା ସୁଜି ସାରିଲେ ଫେରେ ଆହୁରି ବଡ ଆକାରରେ ବି ଦେଇପାରିବେ।
ଓହୋ। ଏଟା ଗ୍ରୁପୁରେ ଯୋଉ ଦଶ ଜଣ ଅଛନ୍ତି ସଦସ୍ୟ ତାଙ୍କୁ ଦଉଛି। କି ନା ଆ ଏମିତି ବ୍ୟକ୍ତିଗତ ଭାବରେ ଜଣଙ୍କୁ ଦଉଛି।
ଏରା ସେଇ ଜଣେ ଜଣେ ଇଏ କୁ ଦେବେ। ତମେ ଦେଖେଇବ ତମର ଯଉ ସେ ଯୋଉ ଲୋନ୍ ଆଗରୁ। ଦେଇଥିଲେ ହେଲା ଯୋଉ ବ୍ୟାଙ୍କ୍। କେ ଲୋନୋ ତାପରେ ଜିପିଏଲରେ ଦିଆ ହେଇଥିଲା ଯୋଉ ଲୋନୋ। ସେଇ ଲୋନ୍ ସବୁ ନେଇକି ତମେ କଣ ସବୁ କରିଛ। ସେଟା ଯାହା ଦେଖେଇବ ତମୁକୁ ସେଇ ହିସାବରେ ଫେରେ ଏଇ ଲୋନ୍ଟା ଦେବେ ତମେ ଆଗୁକୁ ବଢେଇବା ପାଇଁ ଆଉ।
ହଁ ହଁ।
ଆଗକୁ ବଢେଇବା ପାଇଁ ସେଇଟା ଦଉଚନ୍ତି ଆଉ। ଜଣେ ଲୋକ ସେ ତାର କରିଥିଲା ଆଉ ଟିକେ ଉପକୃତ ହବା ପାଇଁ। ସେଥିପାଇଁ ତାଙ୍କୁ ଟିକେ ବଡ ଆକାରରେ ସେ ତାର କରିକି। ଚଳିବ ସେଥିପାଇଁ ତାକୁ ଏଇଟା ଦଉଚନ୍ତି ଆଉ। ଆଉ ଆଉ ଗୋଟେ ଲୋନୋ ବ୍ୟାଙ୍କର ସେଟା ତମର ଆସିଲାଣି?